ହାଲୋ ଅ ଓ ହାଲୋ ଆପଣ କେମତି ଅଛନ୍ତି?
ବହୁତ ଖୁବ ଭଲ ଅଛି ଆପଣ କେନ୍ତି ଅଛନ୍ତି କୁହନ୍ତୁ?
ମୁଁ ବି ଭଲ ଅଛି।
ହଁ ଆଉ କୁଆଡ଼େ ସକାଳେ କୁଆଡ଼େ ଯାଇଥିଲେ ଆପଣଙ୍କ ବାରି ତ ବହୁତ ପାଗ ବଢ଼ିଆ ଥିଲା ଆପଣଙ୍କ ଛାତ ଉପରେ।
ମୁଁ ବି ମୁଁ ଆପଣ ମନେ ନାଇଁ କି ମୁଁ ଆପଣ ଆଉ ମୋର ସକାଳେ ଯାଇଥିଲେ ବୁଲେଏ ବାକୁ।
କୁଆଡ଼େ କହିଲେ?
ଏ ପ ପଡିଆଡେ।
ଆଜ୍ଞା ଆପଣ ମୋର ଚକାରେ ଯାଇଥିଲେ ପଡିଆରେ ସାଇକେଲ ଧରିକି ଯାଇଥିଲେ।
ହଁ ସାଇକ୍ଲିଂ କଲେ ବୋହୁତ ମଜା ଆସିଲା ଆ ଦେହ ପାଇଁ ବି ଭଲ।
ହଁ ମୁଁ ବସି ଅଛି ଏନା ଛାତ ଉପରେ ଆ ପାଗଟି ବୋହୁତ
ଆପଣ ଏ ପାଗ ବିଷୟରେ କଣ କହିବାକୁ ଚାହୁଁଛନ୍ତି? ଟିକେ ବିବରଣୀ ରେ କୁହନ୍ତୁ କାହିଁକି ନା ଏଟା ଉନିକ୍ ଏକ୍ସପରେ।
ଆଜ୍ଞା ଆ ଏଇ ପାଗଟା ଟିକେ ଗରମ ହଉଛି ବୋହୁତ ବଡିକି। ଆଉ ଟିକେ ଥଣ୍ଡା ପାଗ ଦରକାର ଥଣ୍ଡା ପାଗ ଯେହେତୁ ମନ ଟିକେ ହାଲକା ବର୍ଷା ହେଇଗଲେ ଭଲ ଲାଗିବ ଦେହକୁ। ଆଉ ମୋ ସାମ୍ନାରେ ପୁରା ସୁନ୍ଦର ଦୃଶ୍ୟ ଗୋଟେ ପାହାଡ ଅଛି। ଆଉ ସାଇଟ ରେ ଗୋଟେ ଗଛ ଦୁଇଟି ବୋହୁତ ସୁନ୍ଦର ଦୃଶ୍ୟ ଆପ ଆପଣ କଉଠି ଅଛନ୍ତି ଯେନେ କଉଠି ବସିଛନ୍ତି ଘରେ ଅଛନ୍ତି।
ଆଜ୍ଞା ମୁଁ ଘରେ ଅଛି।
ହଁ ଆପଣ କଣ ସେଠି ଫୋନଟିକୁ ଧରିକି କରୁଛନ୍ତି କଣ?
ହଁ ଆପଣ କଥା ହୁଅନ୍ତୁ ଆପଣ ଏତେ ବିବରଣ କିଛି ଜାଣିବା ଦରକାର ନାହିଁ। ହା ଆପଣ ଫୋନ ଟି ଖରାପ ହେଇଥିଲା ମୁଁ କାଳେ ଶୁଣିଥିଲି। ଆପଣ ହଟସ୍ପଟ ଆଉ ୱାଇଫାଇ ଦେଇପାରୁିନଥିଲେ।
ଆଜ୍ଞା ମୋର କଣ ହେଇଥିଲେ କହିଲେ ମୁଁ କହୁଛି। ଆପଣ କିପରି ମୁଁ ଫୋନ୍ ଟିକୁ ଆଣିଲି। ମୋର ଫୋନ୍ କିଣିବାର କେବେ ଇଚ୍ଛା ନଥିଲା। ଆ ଫୋନ ଟି କିଣିବା ଇଚ୍ଛା ଥିଲା। କିନ୍ତୁ ମୋ ପାଖରେ ଅର୍ଥ ନଥିଲା କିନ୍ତୁ ବାପା ବାପା କହିଲେ କି ତ ସାତ ହଜାର ଛଅ ହଜାର ଭିତରେ ଗୋଟେ ଭଲ ଫୋନଟେ ଦେଖେ ଆଣିବା ପାଇଁ ଯେ ମୁଁ ଇଚ୍ଛା କଲି କି ଦେଖିକି ସେଇ ସେଇ ଅର୍ଥ ଅନୁଯାୟୀ ଗୋଟେ ପର୍ସ ଫୋନ ଆଣିବି। କିନ୍ତୁ ଆ ସେଇ ଅର୍ଥ ସେଇ ମୂଲ୍ୟ ଅନୁଯାୟୀ ଫୋନ ସେଇ ସେଇ ଭଲ ଫୋନ ମିଳୁନଥିଲା। ଯୋଉ ଫୋନ ଆସିଥିଲା କି ସେ ମୁଁ କହିଲି କିଛି କିଛି ଦିନ ଅପେକ୍ଷା କରିଯାଏ। ପଇସା କିଛି ଆଉ ସଞ୍ଚୟ କରି ଭଲ ଫୋନଟେ ଆଣୀବି। ତାପରେ କିଛି ଦିନ ଅପେକ୍ଷା କରିନେଲି। ଅପେକ୍ଷା କରିିନେଲା ପରେ ଗୁଛି ଗୋଟେ ଆ ମୁଁ ବାପ ପା ଦେଲେ ମତେ ପାଞ୍ଚ ହଜାରେ ଆଉ ମୋ ପାଖରେ ଥିଲା ପାଞ୍ଚ ହଜାରେ ଆଉ ପାଞ୍ଚ ହଜାରେ ସେଥିପାଇଁ ମୁଁ ଦଶ ହଜାର ନେଲି ନେଇ ଆଉ କିଛି ଟଙ୍କା ଭାଇଙ୍କ ଠାରୁ ଆଣିଲି। ଭାଇ ଦେଲେ ଦୁଇ ହଜାର ଆଉ ମା ଦେଲେ ହ ଜାରେ ହେଇଗଲା ତେର ହଜାରେ ତେର ହଜାରେ ଆଉ ହଜାରେ ଆ ଜଣେ ସାଙ୍ଗଠାରୁ ଆଣିକି ମୁଁ ସେ ଫୋନଟିକୁ ଅ କିଣିଲି ଅ ଯେହେତୁ ଅନଲାଇନ ରୁ କିଣିଲି ସେ ଫୋନ ଟି ବୋହୁତ ଅପେକ୍ଷା ଉପରେ ବୋହୁତ ଉତ୍ସାହିତ ଥିଲି ଫୋନ ଟି ଆସିବ ଇଏ ହବ। ଆଉ ଫୋନ୍ ଟି ଆଠ ଦିନ ପରେ ଫୋନ ଟି ଆସିଲା। ଆପଣ ଥିଲେ ମୋ ପାଖରେ ମୋର ମନ ଅଛି। ଆପଣ ଫୋନଟି ଯେତେବେଳେ ଆସିଲା ଆପଣ ଆପଣଙ୍କ ମାମା କହୁଥିଲେ କି ଏଇ ଡିମର ଫୋନ ଆସିଲା ଆପଣ କହୁଥିଲେ ଆଉ ତମ ମନ ଅଛି ନା ଆଜ୍ଞା। କାଟିଦେ କାଟିଦେ କାଟିଦେ ବୁରା। ଆଜ୍ଞା ଶୁଣନ୍ତୁ ଆପଣ ଯେଲେ ଆଜ୍ଞା ହ୍ୟାଲୋ।
କୁହନ୍ତ କୁହନ୍ତୁ।
ହଁ ଯେତେବେଳେ ଆପଣ ଥିଲେ ମୋ ପାଖରେ। ସେ ପୁଣି ଆସିଲେ ମୋର ଆଉ ଆପଣ କୋଉ। ଆପଣ ମଧ୍ୟ ବହୁତ ଉତ୍ସାହିତ ଥିଲେ ଫୋନ ଟି ଆଣିଲା ଫୋନ ଟି ଆସିଲା ଆଉ। ତ ଆପଣ ଆପଣଙ୍କ ମାମାଙ୍କୁ କହୁଥିଲେ କି ଦେଖଟି ମୁଁ ଗୋଟେ ଫୋନଟି ଆଣିଛି। ଆଉ ମୁଁ ମଧ୍ୟ ନେଲିି ସେି ଆସିଲେ ବାଇକ ରେ। ଫୋନଟିକୁ ଦେଲେ ପଇସା ଟିକୁ ମୁ ତାକୁ। ଦେଲି ଦେଲା ପରେ ଫୋନ ଖୋଲିକି ମୁଁ ଯ ମତେ ଦେଖାଇଲେ। ଫୋନ ଟି ଦେଖନ୍ତୁ ଏ ଫୋନ ଏଇଭଳିଆ ଅଛି ଭଲ ଫୋନଟି ଦେଲା। ତା ପରେ ମୁଁ ସେ ଫୋନଟିକୁ ଆଣିଲି ଘରେ ଆପଣ ଥିଲେ ଆଉ ଜଣ ଥିଲେ। ଫୋନଟିକୁ ଖୋଲିଲି ଫୋନଟିକୁ ଖୋଲିଲା ପରେ। ହଁ ଭଲ ଫୋନ ଟି ସୁଇଜିଅଫ ଫିଟାଇଲି ଫୋନ ଟି ବହୁତ ବଢିଆ ଥିଲା। ବହୁତ ବଢିଆ ଥିଲା ବର୍ଷେ ବହୁତ ଭଲ ଚାଲିଲା ବହୁତ। ତାପରେ ବର୍ଷେ ପରେ ଯେତେବେଳେ ଗୋଟେ ନୂତନ ଅପଡେଟ ଆସିଲା ନୂତନ ଅପଡେଟ ଆସିଲା ପରେ ସେ ଫୋନ ଟିକୁ। ଟିକେ ଆଉ ଆ କଣ ହେଲା କି ସୁଇ। ସୁଇଚଅଫ ଆଉ ଅନ ହେଲା ଆଉ ହେଲା କିଛି କାମ କଲାନି। ଯେହେତୁ ମୁଁ ବହୁତ ବ୍ୟସ୍ତ ବ୍ୟସ୍ତ ହେଇଗଲି ଆଉ ଫୋନ୍ ଟି କଣ ଏମିତି। ପରି ହଉଛି ଆଉ ଦେଖ। ଖେଳି ନେଇକି ଆ ତାଙ୍କର ସର୍ଭିସ ଗଲ। କ ସେ ମଧ୍ୟ କହିଲେ କି ଆମେ ଏପରି କିଛି କରିପାରିବୁନି ଆପଣ ଟିକେ ରିପୋରୋ ଷ୍ଟୋରକୁ ନେଇକ ଯାଆନ୍ତୁ। ତୁ ଦେଖିବାକୁ କଣ ହେଇଛି ଆଉ ଆଉ ମୁଁ ମଧ୍ୟ। ଫୋନଟିକୁ ନେଇ ରପେ ରିପୋର କରିବାକୁ ନେଲି ଦେଖିଲି ସେ କହିଲେ କି। କିଛି ହେଇପାରିବ ନାି ସେ ଅପଡେଟ ଆସିଲା ପରେ ନୂଆ ଅପଡେଟ ଆସିଲା ପରେ ହେଇଯିବ। କିନ୍ତୁ ସିଏ ମଧ୍ୟ ଏବେ ପର୍ଯ୍ୟନ୍ତ ମଧ୍ୟ। ସୁଇଚ୍ ଅଫ୍ ଅନ ହେଉଥିଲା ଏବେ ଠିକ ହେଇଯାଇଛି କିନ୍ତୁ ଆଉ ୱାଇଫାଇ ହଟସ୍ପଟ୍ କାମ କରୁଛି। ଆପଣ ତ ଜାଣିଥିବ ଆପଣଁ ବହୁତ ସମସ୍ୟାରେ ଅଛି ଏବେ ଫୋନ ଟିକୁ ନେଇ। କି ବାଲାନ୍ସ ସରିଗଲା ପରେ ମୁଁ କିଛି କରିପାରୁିନି ଫୋନଟିକୁ ଧରିକି ଖାଲି ଡେମୋ ଭଳିଆ ବସିଛି ଧରିକି।
ଆଚ୍ଛା ଏ ଯୋଉ ଆପଣଙ୍କ ଏବେ ହଟସ୍ପଟ୍ ୱାଇଫାଇ କାମ କରୁନି।
ନା।
ତ ଆପଣ ବହୁତ ଜଟିଳ ଅବସ୍ଥାରେ ଅଛନ୍ତି ମୁଁ ଜାଣିବାରେ ଯେତିକି।
ଆଜ୍ଞା।
ଆପଣ ଗୋଟେ କାମ କରନ୍ତୁ କରକ ବୋଲି ଗୋଟେ। କାଠର ଜିନିଷ ତିଆରି ହୁଏ ତାକୁ ନେଇକି ଆପଣ ନିମ୍ନମାନାନ ଜାଗାରେ ଦେଇ ଦିଅନ୍ତୁ।
ମୁପଞ୍ଚ ସୁଦାଇ ବରେ କଣ ହେଲେ। ହଁ ଆଜ୍ଞା କୁହନ୍ତୁ ଆପଣ କଣ କହୁଛନ୍ତି। ଆପଣଙ୍କର କୋଉ ଉପରେ ଇଛା ଅଛି ଯିବାକୁ ୟା ପରେ।
ମୁଁ ତ ଏମିତି କିଛି ନାହିଁ କିନ୍ତୁ ମୋର ବାୟୋଲୋଜି ବି ଉଦ୍ଭିଦ ବିଜ୍ଞାନ ଯେହେତୁ ଭଲ ହୁଏ। ତ ମୁଁ ଆଶା କରୁଛି କି ସେଇ ଲାଇନ ରେ। ଭଲ ଅଛି କେତେ ବ୍ଲୁ ଆପରେ ଇଚ୍ଛା ଅଛି ପ୍ଲସତ୍ରୀ। ପ୍ଲସତ୍ରୀ ଗ୍ରାଜୁଏଟ କଲା ପରେ ବହୁ। ବିଭିନ୍ନ ପ୍ରକାର ସରକାରୀ ଚାକିରି ପାଇଁ ଇଚ୍ଛା ଅଛି ଯେମିତି ଏସେସି। ରେଲୱେ ଏନ୍ ଡିଏ ବ୍ୟାଙ୍କିଙ୍ଗ ଆଉ ବିଭିନ୍ନ ପ୍ରକାର ଚାକିରୀ। ତ ମୁଁ ବି ଆଶା କରୁଛି ସେଇଥିରୁ କିଛିଟି ଗୋଟେ ବଜେଇକି। ଏ ଗୋଟେ। ଭଲ ଜ୍ୟାକେଟ ଟେ କରିକି ନିଜ ଘରର ପରିସ୍ଥିତି ଆଉ ଟିକେ ଭଲ କରିବାକୁ ଚାହୁଁଛି।
କିନ୍ତୁ ଆପଣ ତ ଛୋଟବେେଳେ ବହୁତ କିଛି ଆପଣଙ୍କର ଆଶା ଥିଲା ଆପଣ ବହୁତ କିଛି କରିବେ ବୋଲି କହୁଥିଲେ। ଆଉ ଆପଣ ବହୁତ ବଡ଼ ବଡ଼ପ ଦେଖଥିଲେ।
ଛୋଟବେଳେ ଆମେ କହୁଥିଲେ କି ହଁ ଏଇଆ ହେଇଯିବା ସେଇଆ ହେଇଯିବା କିନ୍ତୁ ବଡ଼ ହେଲା ପରେ ଆମେ ରିଅଲାଇଜ୍ କରୁଛେ କି ଏଗା ସବୁ ଛୋଟ ବାଲି ବାଲି ଘର ନୁହେଁ କି ଗଡିବା ଏତେ ଇଜି ପଢିବାକୁ ପଡେ ଗଢିବାକୁ ପଡେ ବଢିବାକୁ ପଡେ ତାହେଲେ ଯାଇକି ଆମେ ସେଇ ଜାଗାରେ ପହଞ୍ଚିବାକୁ ପଡିବ।
ଆଜ୍ଞା ମୁଁ ମଧ୍ୟ ବୁଝୁଛି ସେ କଥା କଷ୍ଟ କୁ। ଆଉ ଆପଣ ତ ବହୁତ କିଛି କରିଥାନ୍ତେ ମୁଁ ଜାଣିଥିଲି ଆପଣଙ୍କର ଅର୍ଥ ଆଉ ମୂଲ୍ୟ କରିପାରିଲେନି ଆଉ ଆଉ କରିବେ ଆପଣ ଆଗକୁ କରିବେ ଗର୍ମେଣ୍ଟ ଚାକିରି କରିବେ ବ୍ୟସ୍ତ ପାଇଁ ଆ ହଉଛି। ପଢ଼ିବ ବଢ଼ିବ
ଆଜ୍ଞା ମୁଁ ବି ଆପଣଙ୍କୁ କରିବେ।
ଆ ତଉ ଆଜ୍ଞାୁହ ଆଜ୍ଞା ଶୁଣନ୍ତୁ ଆଜ୍ଞା ଆପଣ ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ ହଲୋ।
ହ୍ୟାଲୋ ଆପଣ କୁହନ୍ତୁ ମୁଁ ଶୁଣିଛି।
ହୁଁ ଆପଣ କିଛି କୁହନ୍ତୁ ମୁଁ ସବୁବେଳେ କହୁଥିବି ନା କଣ? ହସନ୍ତୁ ନାଇଁ ଆଜ୍ଞା।
ଆପଣଙ୍କ ଉପର ରୋଡ ର ଧନ୍ଦା ବିଷୟରେ।
ଏ ଆଜ୍ଞା ହ୍ୟାଲୋ। ଶୁଣନ୍ତୁ ମୁଁ କହୁ ଶୁଣନ୍ତୁ। ଆ ଆମ ଘର କିଛି ଦୂରରେ ଆପଣ ଆପଣ ଆମ ଘର କିଛି ଦୂରରେ ଗୋଟେ ଗଛ ଟେ ଅଛି ବର ଗଛଟି ହେଲା। ସାଇଡ ରେ କିଛି ଦିନ ତଳେ, ଆମେ ଯାଇ ମୋ ଭାଇର ମୋର, ଆ ଘର ପାଖରେ ବଡ ବାପାଙ୍କ ପୁଅ। ଯାଇଥିବା ସମୟରେ ସେଇଠି ବର ଗଛ ବଳେ ଆମେ ଦୁଇ ଜଣ ବସିଥିଲୁ। ଫୋନ ରେ କଥା ହଉଥିଲୁ। ସାମ୍ନାରେ ଗୋଟେ ଗାଡି ଟେ ଥୁଆ ହେଇଥିଲା। ଆଉ ଜାଣିଥିବେ ଆପଣଙ୍କ ଘର ପାଖରେ ଆପଣଙ୍କ ଘର ବଡ ପାଘର ମାସଙ୍କର ମାସଙ୍କ ଗାଡି ଥୁଆଇଥିଲା। ଆଜ୍ଞା, ମାସ ଗାଡ଼ି ଥୁଆ ହେଇଥିଲା ଥିଲେ ଆମେ ସେଠି ବସିଥିଲୁ। ତାଙ୍କ ମା ଆସିଲେ କହିଲେ କି, ଆଉ ସେ ଅଛନ୍ତି କି ସେଠି। ଯେହେତୁ ମୁଁ ତାଙ୍କ ଗୋଡଟିିକ ଖରାପ। ସିଏ ଦେଖି ପାରିବେନି ମୁଁ ଦେଖିବା ପାଇଁ ଭାବିଲି କିନ୍ତୁ ତାଙ୍କର ମନ ନାହିଁ ତାଙ୍କଠ ଗୋଡଟି ଖରାପ। ସିଏ କଣ କଲେ ସେ ଟ୍ରକ୍ ଟିକ ଉପରକୁ ଚଢିଗଲେ। ଯେହେତୁ ଚଢିଗଲେ ତାପରେ ତଳକୁ ଓହ୍ଲାଇଲା ପରେ ତାଙ୍କ ଗୋଡକୁ ଟିକେ କଷ୍ଟ ଅନୁଭବ ହେଲା। ଆଉ କହିଲେ କି ଆଉ କଣ ହେଲା ଗୋଡ ଟା ମୁଁ ମୋର ମନ ନାହିଁ ମୁଁ ଉପରକୁ ଚ଼ଢିଗଲି। ଆଉ ଗୋଡ ଟିକେ ଟିକେ କାଟିଲା। ଆଉ ସେ ଟିକେ ସେଇଠି ବସିଲେ। ବସିଲା ପରେ ହ ଠିକ ଲାଗିଲା। ଯେହେତୁ ତାଙ୍କ ଗୋଡ କଣ ହେଇଥିଲା? ଗୋଟେ ସିଏ ବରଯାତ୍ରୀ ଯାଇଥିଲେ ଗୋଟେ ଜଣଙ୍କର ବାହାଘରରେ। ଆଉ ତାଙ୍କ ନାଚିବା ନାଚିବା ସମୟରେ ତାଙ୍କ ଗୋଡଟି ଉ ଦୁର୍ଭାଗ୍ୟ ଅସ୍ତ ମୋଡି ହୋଇ ଯାଇଥିଲା। ଆଜ୍ଞା ମୋଡି ହେଇଯାଇଥିଲା
ହେ ବହୁତ ଦୁର୍ବଳ ଲୋକଟି ବହୁତ
ଆଜ୍ଞା ମୋଡିହେଇଯାଇଥିଲା ମୋଡି ହବା ଦ୍ଵାରା ତାଙ୍କ ଗୋଡ ଟିକେ ଟିକେ ସମସ୍ୟା ଆସିଥିଲା ସେତେବେଳେ ବେଶୀ ଧ୍ୟାନ ଦେଲେନି ତା ପରେ ଆଉ କିଛି ମାସେ ପରେ ସେ ଟିକେ ବେଶୀ ଯନ୍ତ୍ରଣା ଅନୁଭବ କଲେ ଆଉ ଚାଲିବାରେ ଖେଳିବାରେ ବୁଲିବାରେ ଟିକେ ଦୁର୍ବିଧା ହେଲା ଦୁର୍ବିଧା ହେଲା ସେଥିପାଇଁ ସିଏ ଯାଇକି ଡାକ୍ତରଙ୍କ ପରାମର୍ଶ ନେଲେ ଫିଜିଓଥେରାପି କରାଇଲେ ଫିଜିଓଥେରାପି କରାଇଲେ ସେ ଠିକ ହେଲାନି ତାପରେ ସେ ଡାକ୍ତରଙ୍କ ପରାମର୍ଶ ନବା ପରେ ଡାକ୍ତର କହିଲେ କିଛି ବା ଅପରେସନ କରିବାକୁ ପଡିବ
ଆଜ୍ଞା ବହୁତ କଷ୍ଟଦାୟକ ହେଇଥିବ କାହିଁକି ନା ଗୋଡର ସମସ୍ୟା ଚଲାବୁଲା ଆଉ ଦୈନନ୍ଦିନ ଜୀବନ ରେ ବହୁତ ଅସୁବିଧା ଜନକ ହେଇଥିବ
ଯେହେତୁ ଡ଼ାକ୍ତର କହିଲା କି ଅପରେସନ କରିବାକୁ ପଡିବ ତାହେଲେ ସିଏ ଆ ତାଙ୍କ ଅପରେସନ କରିବା ପାଇଁ ସ ଯାଇକି ତାଙ୍କ ତାଙ୍କୁ ରହିବାକୁ ପଡିଲା କଟକରେ ତାଙ୍କ ଦେଇଙ୍କ ଘରେ ରହିକି ସିଏ ସେ ଅପରେସନ ଯୋ କରେଇଥିଲେ ଥରିକ ବହୁତ ବର୍ଷ ଲାଗିଲା ମାନେ ବହୁତ ଏବେ ହେଇଗଲାଣି ଆଜ୍ଞା ଆପଣ କେମତି ଜାଣିଲେ?
ଆପଣଙ୍କୁ ଯିବାର ଦେଖିଥିଲି ମୁଁ ଦିନେ
ଆଜ୍ଞା ଠିକ ଅଛି ଶୁଣନ୍ତୁ ଆପଣ ସେ ଯେତେବେଳେ ଅପରେସନ ଟୁ କରେଇଲେ ଏବେ ହେଇଗଲେଣି ତିନି ମାସ ଚାରି ମାସ ଉପରେ ସେଥିପାଇଁ ସେ ଯେତେବେଳେ ଉପରୁ ସେ ଗାଡିରୁୁ ଓହ୍ଲେଇଲେ କଷ୍ଟ ଅନୁଭବ କଲେ ସେ ବହୁତ ଦୁଃଖ ଅନୁଭବ କଲେ କି ମତେ ଏ ବର୍ଷ ଏତେ ମାସ ଲଗେଇ ସେ ଗୋଡ ଟ ଠିକ୍ କରିଥିଲି ମୁଁ କଷ୍ଟ ଆଉ ଗ ଟିକେ ଖଜିବେ ସେଭଳି ଆପଣ ବି ଟିକେ ସଚେତନ ରୁହନ୍ତୁ ଆପଣ ଯାଉଛନ୍ତି ବାହାରୁ ଯଦି କୋଉଠିକି ଆଉ କୋଉଠିକି ଯଦି ଯାଉଛନ୍ତି ବହୁତ କ୍ଷେତ୍ରରେ ଶକ୍ ତର୍କକୁ ରହିବାକୁ ଚେଷ୍ଟା କରନ୍ତୁ ନହେଲେ ବଡ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆପଣ ଆପଣ ଟଲେଟ ବୋଧ ବ୍ୟବହାର କରନ୍ତି ଆଜ୍ଞା
ଆଜ୍ଞା କୁହନ୍ତୁ ଆପଣ କୁହନ୍ତୁ?
ଆଜ୍ଞା।
ଆଜ୍ଞା ସେୟା ମୁଁ କହୁଛି ଆପଣଙ୍କ ଟୟଲେଟ ବ୍ୟବହାର କରୁଛନ୍ତି ଯୋଉ ଆପଣଙ୍କ ବହୁତ ହେଙ୍ଗ ହଉଛି ଆପଣଙ୍କର ନୂଆ ଫୋନ ଆଣୁଛନ୍ତି?
ମୋର ଏବେ ଅର୍ଥ ନାହିଁ ନୂଆ ଫୋନ ଆଣିବାକୁ କିନ୍ତୁ ମୁଁ ଚେଷ୍ଟା କରୁଛି କଲେଜ ପୂର୍ବରୁ ଗୋଟେ ନୂଆ ଫୋନ ଆଣିବା ପାଇଁ
ହ ଠିକ ଅଛି ଆପଣ ଆଣନ୍ତୁ ଆପଣ ମୁଁ ବି ଚାହିଁବି ଆପଣଙ୍କୁ ଟିକେ ଅର୍ଥ ଦବାକୁ ଠିକ ଅଛି ମୁଁ ଆପଣ ରହିଲି ପରେ କଥା ହଉ।
ଆଜ୍ଞା।